ହ୍ୟାଲୋ।
ହ୍ୟାଲୋ
ହଁ, ମ୍ୟାମ୍।
ହଁ, କେମତି ଅଛନ୍ତି? ହ୍ୟାଲୋ।
ହଁ, ହଁ। ମ୍ୟାମ୍, ମୁଁ ଭଲ ଅଛି। ଆପଣ କେମତି ଅଛନ୍ତି?
ହଁ, ମୁଁ ବି ଭଲ ଅଛି ସେମତି, ଦେହ ଟିକେ ଖାଲି ଖରାପ ହେଇଥିଲା ମଝିରେ, ଏବେ ବର୍ତ୍ତମାନ ଭଲ ଅଛି। ଆଉ ତମେ କେମତି ଅଛ? ତମେ ବି ଭଲ
ହଁ ମୁଁ ବି ଭଲ ଅଛି କ ଏବେ ତ ମୁଁ ତ ଶାଶୁଘରେ ରହୁଥିଲି ଏବେ ଆୟଙ୍କର ସ୍ଵାମୀଙ୍କ ଚାକିରି ଯୋଗୁ ମୁଁ ଏ ଆସ ଆସିକି ଏଠି ରହୁଚି ସମ୍ବଲପୁରରେ। ହଁ। ଆମେ ଦିଜଣ ଏବେ ଅଛୁ ଆଉ। ଆପଣ ପରିବାର ରେ କିଏ କିଏ ଅଛନ୍ତି?
ହଁ ହଁ।
ହ୍ୟାଲୋ।
ଆଉ ଗାଁ ସବୁ କିଏ କିଏ ଅଛନ୍ତି ତମ ହ୍ୟାଲୋ।
ଆଜ୍ଞା ଆଜ୍ଞ ହଁ ହଁ କୁହନ୍ତୁ ହଁ ମ୍ୟାାମ କୁହନ୍ତୁ ଶୁଭା ହଉଚି।
ହଁ ମୁଁ ଆମ ପରିବାର ବି ଛୋଟ ପରିବାର। ଆମ ପରିବାରରେ ହଁ ଆମ ପରିବାରଟି ବି ମା ଅଛନ୍ତି। ମୁଁ ଅଛି ଆଉ ଦି ଜଣ ଭାଇ ଅଛନ୍ତି। ସବୁ ଆ ଆଉ ଭାଉଜ ଅଛନ୍ତି ଆଉ। ତିନି ଚାରି ପାଞ୍ଚ ଜଣ ଅଛୁ ଆଉ। ଆମର ସବୁ ସର୍ବ ମୋଟା ଆମ ପରିବାର ସଂଖ୍ୟା ପାଞ୍ଚେ। ହଁ ମି ମିଶିକି ରହୁଚୁ ଆଉ। ଏ ରୁ ତି ଆଉ ଏବେ ତ ପ୍ରାୟ ଦେ ଦେଖିଥିବେ ପ୍ରାୟ ସମସ୍ତେ ସବୁ ଫ୍ୟାମିଲି ସବୁ ସିଙ୍ଗେଲ ହେଇଗଲାଣି ସବୁ। ଆ ବାପା ମା ଆଙ୍କଠୁ ସବୁ ଅଲଗା ଗା ରହୁଛନ୍ତି ଦେଖ ଆଗରୁ ଦେଖିବେ ଆମର ଆ ଆମ ଘରେ ବି ଆଗରୁ ସବୁ କାକା ଦାଦା ବଡ଼ ବାପା ଆ ଆମ ବାପା ସମସ୍ତେ ଏମିତି ମିଶିକି ରହୁଥିଲେ ବଡ ଫ୍ୟାମିଲି ହେଇକି। ବଡ ପରିବାର ହେଇକି ଏବେ ପ୍ରାୟତଃ ସମସ୍ତେ ଉଁ ଯେ ବଡ଼ ହେଲେ ସବୁ ଭାଇ ଭଉ ଭଉଣୀ ମାନ ସବୁ କାକା ଦାଦା ବୁଡା ବାପା ମାନେ ସବୁ ଜେଜାର ସବୁ ଅଲଗା ଅଲଗା ହେଇକି ରହୁଛ ଛନ୍ତି ଆଉ କିଏ କୁଆଡେ ବାହାରେ ଯାଇକି ପାଠ ପଢିଲେ ଏମିତି ହେଲେ ନିହାତି ଦେଖୁଥିଲି ଏଇ ଭଳିଆ ହଁ। ହୁଁ।
ନିଜ କାମ ପାଇଁ ନିଜ କର୍ମ ପାଇଁ ଅଲଗା ରହିବାକୁ ପଡୁଛି। ଆଉ ମୁଁ କହିଲି ନିଜର ଚା ଚାକିରି ପାଇଁ କାମ ପାଇଁ କର୍ମ ପାଇଁ ଅଲଗା ଏକା ରହିବାକୁ ପଡୁଛି ଆଉ। ଆଗୁରୁ ସବୁ ଯୌଥ ପରିବାର ଅଧିକା ଆପଣ ଦେଖିବାକୁ ପାଇବେ- ଥିବେ
ନିହାତି।
ଆପଣ ଆଗ ଏବେ ଯୌଥ ପରିବାର ଟିକେ କମ ହେଇଗଲାଣି।
ହଁ ପ୍ରାୟ ପରିବାର ଛୋଟ ହେଇଗଲାଣି। ଏବେ ଦେଖିବେ ପ୍ରାୟ କାମ କରିବା ପାଇଁ ସମସ୍ତେ ବାହାରେ ରହୁଛନ୍ତି ସେ ଜିନିଷ ବି ମୁଁ ବି ମାନୁଛି କାହିଁକି ମୁଁ ବି ଯାଇକି ବାହାରେ ରହୁଥିଲି ଫ୍ୟାମିଲିଠୁ ମୋର ଅ ଅଲଗା ରହୁଥିଲି କିନ୍ତୁ ଏବେ ଦେ ଦେଖିବ ପ୍ରାୟତଃ ଫ୍ୟାମିଲି ମାନଙ୍କରେ ଭାଇ ଭାଇ ହଉ ଭାଇ ହଉ ଭାଇ ଭଉଣୀ ହଉ ଦେଖିବ ସମ୍ପର୍କ ପ୍ରାୟ ମାନ ସ୍ନେହ ହଁ ମନୋଭାବ ଦେଖେ ପ୍ରାୟ କମିଗଲାଣି ମାନେ ଯେଉଁ ଇମୋସ ସନ ଟା ରହୁଛି ଯେଉଁ ଗୋଟେ ହୁଁ। ବାପ ପୁଅ ହଉ କି ଭାଇ ଭଉଣୀ ହୁଁ ଏ ଗୋଟେ ପରିବାର ପ୍ରତି ଇମୋସନ ଯୋଉ ପହ ଯଦି ସ୍ନେହ ମନୋଭାବ ଆଉ ନାହିଁ ପ୍ରାୟ ଦେଖିବ ସେଥିପାଇଁ ତ ଆମର ସମାଜରେ ପ୍ରାୟତଃ ଦେଖିବ ସବୁ କ୍ରାଇମ ଗୁଡାକ ବଢି ଯାଉଛି ସବୁ ହଉଛି ନା ନାଇଁ। କେତେବେଳେ ଭାଇ ଭଉଣୀଙ୍କୁ ମାରି ଦଉଛି କେତେବେଳେ ସ୍ୱାମୀ ସ୍ତ୍ରୀ କୁ ମାରି ଦଉଛି। ପ୍ରାୟତଃ ଏମିତି ହଉଛି।
ଏହାର କହିବି ତ ମୁଖ୍ୟ କାରଣ ଏଇଟା ବି ହେଇପାରେ ଯେ ମାନେ ଯୋଉ ଜମି ବିବାଦ ଆପଣ ଦେଖୁଥିବେ ଭାଇ ଭାଇ ଭାଇ ଭଉଣୀ ଭିତରେ ମାନେ ଜମି ବି ବିବାଦ ବି ବେଶୀ ଦେଖିବାକୁ ମିଳୁଛି ଆଉ ଏ ବେ ଆଉ କି ଭାଇ ଭାଇ କି ଭାଇ ଭଉଣୀ ମାନୁନାହାନ୍ତି। ଜମି ପାଇଁ ଯିଏ ପରସ୍ପରକୁ ମାରିବା ପାଇଁ ପିଟିିବା ଏବେ ସବୁ ଯେବେ ରାଜି ଅଛନ୍ତି।
ହଁ କାହିଁକି ଏମିତି ହେଉଛି ମୁଁ ଦିନେ ଦିନେ ବସିକି ଭାବେ କିନ୍ତୁ ପ୍ରାୟତଃ ମୁଁ ମୁଁ ଦେଖିଛି ମାନେ ଯାହା ମୋର ମାନେ ଅନୁଭୂତି। ଏକ କାହିଁକି ଏମିତି ହଉଛି ମୁଁ ବେଳେବେଳେ ଭାବେ ମୁଁ ନିଜକୁ ନିଜେ ତର୍ଜମା କରେ ଦେଖେ ମୁଁ ଗୋଟେ ଗୋଟେ ହଁ ଗୋଟେ ଶିଶୁ ଶିଶୁଟା ଯେତେବେଳେ ଗୋଟେ ଶିଶୁଟେ ଯେତେବେଳେ ଜନ୍ମ ହଉଛି ଘରେ ସିଏ ଗୋଟେ ଗହଳି ପରିବାରରେ ପ୍ରାୟ ମତେ ଦେଖିବେ ଗୋଟେ ଶିଶୁଟେ ଜନ୍ମ ହେଲେ ସେ ପ୍ରଥମେ କଣ ଡାକ କୁଚି ମା ଡାକୁଛି। ତାପରେ ବାପ୍ ପା ଡାକୁଛି ତାପରେ ଯାହା ଅନୁ ନିଜ ପରିବାର୍ ନିଜ ପରିବାର ଭିତରେ ଯଉ ଆଉ ଜଣେ ସବୁ ଅନ୍ୟ ସଦସ୍ୟମାନେ ଅଛନ୍ତି ସମସ୍ତଙ୍କୁ ଚିହ୍ନୁଚି।
ଆଜ୍ଞା ଆଜ୍ଞା।
ହୁଁ ହୁଁ ହୁଁ ତାର ସାମାଜିକ ମାନେ ବିକାଶ୍ ଟା ଅଧିକ ହଉଚି ଆଉ
ହଁ ତ ସେ ଶିଶୁଟି ଯାହା ଘରେ ଯାହା ଯା ଯାହା ସବୁ ଦେଖେ ଅନୁସରଣ କରେ ଏତ ପ୍ରାୟତଃ ଦେଖିବେ ଏଁ ବାହାରକୁ ପିଲାମାନେ ଗଲେ ସବୁ କେମିତି କାହାଠୁ କଣ ଶୁଣିଥିବେ, ସବୁ
ହୁଁ, ହୁଁ।
ଉ ହୁ
ଆଜ୍ଞା, ଆଜ୍ଞା। ମୁଁ କହିବି ଯେ ପିଲାମାନେ ଯାହା ହଁ, ପିଲାମାନେ ଯାହା ଆଖ ପାଖରେ ସେ ହଁ, ପିଲାମାନେ ନିଜର ମୋ ପାଖରେ ଯାହା ଦେଖିଲେ, ତାହା ଶୁଣିକି ସେମାନେ ଶିଖିଲେ ଆଉ।
ହଁ। ଆଉଚି କାରଣ ବାପା ମାଙ୍କ ସହିତ ହିତ ରହିଲେ, ହଁ।
ମୁଁ କହିବି କି ପିଲା ଜନ୍ମ ହେଲେ ତାକୁ ଯଦି କିଛି ଭଲ ପରିବେଶ ମିଳିଲା ଆଜ୍ଞା
ହ୍ୟାଲୋ
ସେମାନେ ତାଙ୍କର ବିକାଶ ବି ସେ ଅନୁସାରେ ହବ। ହଁ ପରା ଅନୁସାରେ
ହଁ ହଁ
ହଜା ସେଜେମ ମା ଅଛନ୍ତି କିମିତି ହଁ କି ସେମାନେ ତ ପିଲା ଆଃ ପରି ନିଜ ପରିବାରରୁ ହିଁ ସବୁବୁ ସବୁ କିିଛି ଶିଖିଥାଏ ତ ତାଙ୍କ ଭିତରେ ମନୋଭାବ କଣ ଆଉ ଆସ ସ୍ନେହ ମାନେ ଅ ଅନ୍ୟ ପ୍ରତି ସ୍ନେହ ମନୋଭାବ କୁଆଡୁ ଆସିବ ସେତ କିଛି ବି ଜାଣିଲାନି ସେ ଜନ୍ମରୁ ହିଁ ନିଜ ବାପା ମାଙ୍କ ପାଖରେ ରହିଲା ସିଏ ଆ ଆଜି ହଉଛି ବା ସବୁ ଚାକିରି ସବୁ ବାହାରକୁ ଗଲେ ପିଲା ପିଲାମାନଙ୍କୁ ଏ ଯେଉଁ ଯେଉଁମାନେ ଜଗୁଛନ୍ତି କି ଘର କାମ କରୁଛନ୍ତି ସେମାନଙ୍କ ହାତରେ ଦେଇ ଦେଇେଇ ଗଲେ ସେମାନେ କଣ ମୋବାଇଲଟା ଧରେଇ ଦେଲେ ହାତ ତରେ ସେମିତି ହଉଛି ନା ନାଇଁ। ଏ ଏବେ ଗୋଟେ ଛୋଟ ଛୋଟ ପିଲାକୁ ଦେଖିବ ମୋବାଇଲ ବ ସବୁ ଜାଣୁଛି ମୋବାଇଲ ବହିଲେ। ମୋବାଇଲରେ ସବୁ କିିଛି ଜାଣିଥିବ ସିଏ। ସେ ଏ ହେ ମୋବାଇଲ ଟା ତାର ସାଙ୍ଗ। ହଁ। ତମେ କେବେ ଆଖପାଖରେ ଦେଖିଛ ନା ନାଇଁ।
ହୁଁ ହୁଁ ହୁଁ।
ହଁ ମୋବାଇଲ କୁ ପ୍ରାୟ ତାଙ୍କ ସାଥି କରିକି ରୁହନ୍ତି। ଆଉ ସେମାନେ ମାନେ ଅନ୍ୟ ଆଉ କଣ ଆଉ ଶିଖି ଶଖିଲେ ବାହ୍ୟ ଜିନିଷ କିଛି ସେମାନେ ଜାଣିଲେନି ବାହାର ପରିବେଶ କଥା ସେମାନେ କିଛି ଜାଣିଲେନି ମୋବାଇଲ ତୁ ନିଜ ହିଁ ସାଥି କରିକି ରହିଲେ ଟେ ନୋଲଜୀ ପିଲା ହାଁ। ହଁ ଓ ହଁ। ଏମିତି
ବି ଯେହେତୁ ଆଜିକାଲି ଦେଖୁଥିବେ ଆ ମାନେ ଏକାକି ପରିବାର ରହୁଛନ୍ତି। ସେମାନଙ୍କ ପାଖରେ ଆଉ କିଛି ବିକଳ୍ପ ବି ନାହିଁ ଆପଣ ଦେଖୁଥିବେ ଯେତେବେଳେ ସେମାନେ ମିଶିକି ଗୋଟେ ଚ-ଚୌଥ ପରିବାର ରହୁଥିଲେ ତେଳୁ ଦାଦା ଖୁଡି ହଉ କି ଜେଜେବା ଜେଜେ ମା ହଉ ସମସ୍ତେ ପାଖରେ ରହୁଥିଲେ। ତାଙ୍କୁ ପିଲାଟି ଧରଉ ଥିଲେ ପିଲା ତାଙ୍କ ସହିତ ରହିକରି ମାନେ ଏତେ କାନ୍ଦ ନଥିଲା କିନ୍ତୁ ଏବେ ତ ସେମାନେ ଚା ଚାକିରି କରନ୍ତି ଦି ଜଣ ଯାକ ତ ନିଜ ବାଟରେ ଗଲେ ଆସିଲେ ଘରକୁ ନିଜକୁ ନିତ୍ୟ କଲାବେଳେ ବି ସେମାନଙ୍କୁ ସମୟ ମିଳି ନ ଥାନ୍ତି ସେଥି ସେମାନେ କରିବେ କଣ ତ ମୋ ପିଲା ଯେତେବେଳେ କାନ୍ଦୁଛି ସେମାନେ ମୋବାଇଲ ଟାକୁ ଧରି ଦଉଛନ୍ତି। ମାନେ କିଛି ଭିଡିଓ ଫିଡିଓ ଦେଖିଲେ ସବ ଶାନ୍ତିରେ ବସିକି ରହିବ ବୋଲି।
ହଁ ନିହାତି ପ୍ରାୟତଃ ପିଲା ମାନଙ୍କର ଅଳ୍ପ ବୟସରୁ ଏବେ ଦେଖିବେ ଆଖି ଖରାପ। ସବୁ ଚଷମା ଲଗେଇକି ବସିଥିବେ।
ଆଉଳି ଗେମ୍ ଫେମ ଖେଳିକରି ସେମାନେ ବି ତାଙ୍କ ମାନସିକ ସ୍ଥିତି ବି ଖରାପ। ଖୋଝ ହଁ।
ହଁ କିଛି ନା କିଛି ଡାଇରେକ୍ଟ ହଉ କି ଇନଡାଇରେକ୍ଟ ହଉ କୁପ୍ରଭାବ ପିଲାମାନଙ୍କ ଉପରେ ଉପରେ ପଡ଼ୁଛି। ତ ନିହାତି ବାପା ମା ମାନେ ବି ଏଟେ ଜାଣିବା ଦର ହଁ।
ଆମ ବେଳୁକୁ ଣ ଆମେ ବାହାରୁ ଖେଳୁ ଯାଉଥିଲୁ। ଆମେ ଜେ ଆମେ ଯେତେବେଳୁ ବା ଆମ ମ୍ ବେଳକୁ ଆମେ ବା ଆମ ସମୟରେ ଆମେ ହଁ। ଆଜ୍ଞା ତ ଆମର କଣ ବୌଦ୍ଧିକ ବିକାଶ ହଉଥିଲା ଶାରୀରିକ ବିକାଶ ହଉଥିଲା। କିନ୍ତୁ ଆଜିର ପିଲାମାନେ କଣ କହୁଚନ୍ତି ବାହାରେ ଟୋଟାଲୀ ଖେଳିବାକୁ ଯାଉନାହାନ୍ତି କମ୍ପୁଟର ଲାପଟପ୍ କିନ୍ଦା କିବା ମୋବାଇଲ ରେ ଗେମ୍ ଖେଳିବେ ଭିଡିଓ ଦେଖିବେ ଆ ନା ନା ବୁଦ୍ଧିର ବିକାଶ ବି ଆପଣ କହିପାରିବେନି ସେଥିରେ ହେବ ବୋଲି ବି। ଗୋଟେ ଯଦି ଗୋଟେ ଜାଗାରେ ଆମର ଆସିବୁ କେ ବସିଲେ ତାହେଲେ ବି ଆମର ବୌଦ୍ଧିକ ବିକାଶ ରେ କିଛି ଏତେ ଭଲ ଭାବରେ ହବ ଚଟ ଆମକୁ ଦିଟା ମାନେ ଶାରୀରିକ ବୌଦ୍ଧିକ ପାଇଁ ଆମକୁ ଯାହା ହେଲେ ବି ଯାଇଁକି ବାହାରେ ଅନ୍ୟ ହଁ ଅନ୍ୟ ଲୋକମାନଙ୍କ ସହିତ ମିଳାମିଶା କରିିବାର ଆଜ୍ଞା ଆଜ୍ଞା ତୁ ବା ଦୁନିଆ ନ ଜାଣିଲା କେମିତି ସେମାନେ ବଢ ହେଲେ କେମିତି ମାନେ ବାହାର ଦୁନିଆ ସହିତ ନିଜକୁ ଖାପ ଖୁଆଇ ଚଳିବେ ଆପଣ କହିଲେ ତ ସେଥିପାଇଁ ଏଇଟା ବାପା ମାଙ୍କୁ ବି ସଜାଗ ହେବାକୁ ପଡିବ ଯେ କେମିତି ଆଜ୍ଞା ଆଜ୍ଞା
ଯେତେବେଳେ ବି ଛୁଟି- ହଉ ଭଲ ମନ୍ଦ ଦିନରେ ନିଜ ପରିବାର ଲୋକଙ୍କ ସହିତ ବାହାରକୁ ପିଲାମାନଙ୍କୁ ବୁଲେଇ ନେବା ଦରକାର ବାହାରେ ହୁଁ ଯାହା ଫଳରେ ସିଏ କଣ ଦେଖି ସବୁ ଅନୁଧ୍ୟାନ କରିବ କିଏ କିଏ ମୋ ବାପା? ପାପା କି କିଏ ମୋର କିଏ କି ମୋ ବଡ଼ ମୋ ଜେଜେ ଏଡା ସବୁ ଚିହ୍ନିବ ଚିହ୍ନିଲେ ସେମାନଙ୍କଠୁ କିଛି କିଛି ଶିଖିବ ଶିଖିଲେ ତାର ଶାରୀରିକ ମାନସିକ ବୌଦ୍ଧିକ ବିକା - ବିକାଶ ହବ ହେଲେ କେବଳ ଏ ଏଇଭଳି ଯଦି ରହିବେ ତ ଏଇ ଏଇଗୁଡାକ ବାପା ମା ମାନେ ବି ଜଣିିବା ଦରକାର ଆପଣ କଣ ଭାବୁଛନ୍ତି ବିଷୟରେ
ସେଇଟା ହୁଁ ମୁଁ ବି ଏଇଟା ହିଁ ଭାବୁଛି ମୁଁ ଭାବୁଛି ମୋର ବି ପିଲା ଛୁଆ ହେଲେ ମୁଁ ବି ଏ ସବୁ ମାନେ ଜିନିଷ କି ଚାନ୍ଦା ଦେବେ ଆଉ ହଁ ମ୍ୟାଡାମ ଆପଣଙ୍କ ସହିତ ମୋତେ କଥା ହେଇକି ଭଲ ଲାଗିଲା ପଛିକି ବି କଥା ହେବାକୁ
ହଁ ମୁ ହଁ ନିହାତି। ହଁ ରହିଲି।
ଆକ୍ୟା କହିଲା ହୁ
ରହିଲି କହିଲି ହଁ।
ଆଜ୍ଞା ଆଜ୍ଞା ଠିକ୍ ଅଛି।